ଆପ
ହଁ ତ କ କରଚନ୍ତି?
ଏମିତି ବସିଛି ତମେ?
ହଁ ମୁଁ ବି ଏମିତି ଛାତରେ ବସଚିି। ତ ଆମେ ଆମେ ଟପିକ୍ ଆରମ୍ଭ କରିବା?
ତ ଆମ ଟପିକ ଚାଲିଥିଲା ଆମର ଖାଇବା ଉପରେ ତ ଖାଇବା ଉପରେ ହିଁ କୁହ? ତ କହିପାରିବେ ମାନେ ବ୍ରେକଫାଷ୍ଟ ରେ କଣ କଣ ଖାଇବାକୁ ଭଲ ଲାଗେ?
ଉଁ ବ୍ରେକଫାଷ୍ଟ ଉପମା ହାଲୱା ଆଉ ପୁରୀ ତକାରୀ ଆ ପୁରୀ ତକାରୀ ବାକି ଯେତିକି ସାଧା ଜିନିଷ ସେତିକି ଖାଇବାକୁ ମତେ ଭଲ ଲାଗେ। ତମକୁ କଣ କଣ ଭଲ ଲାଗେ?
ମତେ ତ ଯେହେତୁ ମୁଁ ଟିକେ ହେଲ୍ଥୀ ଅଛି ତ ହ ସେଇ ହିସାବରେ ଆମ ବ୍ରେକ୍ଫାଷ୍ଟ ତ ଦରକାର ଆମକୁ ଓଟସ। ଏଗୁଡା ଏ ଏଗୁ ଓଟସ୍ ଉପମା ଏଗୁଡା ମାନେ ଏବେ ନୂଆ ର ଅଛି ଓଟସ ନା? ଓଟସ୍ ଉପମା ବାକି ଚକୁଳି ସହ ଡାଲମା ଇଟଲି ସହ ସାମ୍ବର ଆଉ ବାକି ଚୁଡା ଉପମା ଆ ସିଜା ଅଣ୍ଡା କଦଳୀ ସେଉ ଆ ବାକି ଏମିତି ଫ୍ରୁଟ ଜିନିଷ କିଛି ବି ବାକି ଯାହା ବିି ଖାଅ ତା ସାଙ୍ଗେ ଦହି ଟିଏ ଖାଇବ ଗରମ ରୁଟି ସହ କିଛି ଭଜା ନହିଁ ଯଦି ମ କୋରାଲି ଆ ଆମର ମୁଗ ଡାଲି ଯୋଉଥିବା ଉ ଚକୁଳି ଅ ବାକି ବିର୍ ଜାଇ ରେ ହଉଥିବା ଚକୁଳି ଏଗୁଡା ସବୁ ହିଁ ଭଲ ଲାଗେ।
ଆଚ୍ଛା ତ ଉଁ ଚୂଡ଼ା ଉପମା କେମିତି କରାଯାଏ ଟିକେ କହିବେ?
ଟ କଲ
ଚୁଡ଼ା ଉପମା କେମିତି ତିଆରି କରାଯାଏ?
କହୁଛି।
ହୁଁ।
ଚୁଡା ଉପମା ପାଇଁ ଫାଷ୍ଟ ଆମର ଯାହା ଯାହା ସାମଗ୍ରୀ ରହିଥାଏ ଅ ସେଥିରେ ଆମର କ୍ୟାପ୍ସିକମ, ବାକି ଆଳୁ ଆଉ ପିଆଜ କଞ୍ଚା ଲଙ୍କା ଆମର ଯୋଉ ଭ୍ରେସୁଙ୍ଗାପତ୍ର ବାଦାମ ଯାହା ଯାହା କ ମାନେ ଚଣା ଯୋଉଟା ଆମର ସେଇଟା ଯାହା ପାଖରେ ଥିବ ସେମାନେ ପକେଇବନା ଯଦି ଠିକ୍ ଅଛି। ଆଉ ବାକି ସୋରିଷ, ହଳଦୀ ଗୁଣ୍ଡ, ଲୁଣ, ତେଲ, ଲେମ୍ବୁ ରସ ଟିକେ ଦରକାର। ତ ଫାଷ୍ଟ ତ ଚୁଡାକୁ ପାଣିରେ ଧୋଇ, ହଁ ଫାଷ୍ଟ ଆମେ ଗରମ ମାନେ ତେଲ ଗରମ କରି ସରିସ ଆଉ ଆମର ଯୋଉ ବା-ବାଦାମ ରହୁଛି ସେ
ହାଲୋ। ହାଲୋ।
ତାକୁ ଟିକେ ସିଝିଲା ପରେ ଟମାଟୋ ପକେଇବା ଦେନ୍ ତାପରେ ହଳଦୀ ଗୁଣ୍ଡ ଲୁଣ ଦେଇ ମିଶେଇବା, ମର୍ଚ ଗୁଣ୍ଡ ପକେଇବା ତାପରେ ଆମେ ଚୁଡା କୁ ସାଙ୍ଗେ ସାଙ୍ଗ ମୋଟା ଚୁଡା ଟା ହେଇଥିଲେ ଆମେ ଆ ବତୁରେଇକି ରଖିପାରିବା କିନ୍ତୁ ସରୁ ଚୂଡ଼ା ଟା ମାନେ ଧୋ-ମାନେ ତା ଦେହରେ ଗୋଟେ ମଇଳା ରହୁଛି ନା ତ ସେଇ ଧ୍ରୁଶ୍ୟ ଟାକୁ କାଢିବା ପାଇଁ ମୋଟା ଚୁଡା ଧୋଇକି ରଖିଲେ ହବ, କିନ୍ତୁ ସରୁ ଚୁଡା ଟା ଆମର ସାଙ୍ଗେ ସାଙ୍ଗେ ଧୋଇକିରି ହିଁ ପକେଇଦବ। ତ ସେଇ ଚୁଡାକୁ ଧୋଇକି, ହୁଁ ବତ୍ରୁ ଜୀବ ନହେଲେ ପୁରା ପୁର ମେଦ ମେଦ ହେଇଯିବ ତ ସେଟା ଖାଇବାକୁ ଭଲ ଲାଗେନି।
ହଁ।
ସେଇଥିପାଇଁ ମୋଟା ଚୁଡା ଭଲ ଟିକେ, ମୋଟା ଚୁଡାକୁ ଆଣି ଆଣିକି ଦୁଇ ଦୁଇ ତିନି ଥରେ ଧୋଇକିରି ଆମେ ସେଇ ଆମେ ଯୋଉ ଭାଜିଥିବା ସବୁଥିରେ ସେଇ ଚୁଡାକୁ ପକେଇବା। ଡେନ୍ ଦି ତିନି ମିନିଟ୍ ଭାଜିବା ତାକୁ ହାଲକା ଭା- ମାନେ ସ୍ଲୋ ଆଞ୍ଚ ଦେଇ ଅଳ୍ପ ଅଳ୍ପ ଭାଜିବା। ତାପରେ ଲାଷ୍ଟ କୁ ଉପରେ ଲେମ୍ବୁ ରସ ଗୋଟେ ଚାମଚ ଉପରେ ଦେଇଦବା ତ ତାର ଫ୍ଲେଭର ଟା ଟିକେ ଭଲ୍ ଲାଗେ ଆଉ ବାକି ମ୍ୟାଗି ମସଲା ପକେଇବା ଚାହିଁବେ ଯଦି ପକେଇ ପାରିବା। କି ଚିକେନ୍ ମସଲା ବି ପକେଇ ପାରିବ।
ଯାହା ଘରେ ମସଲା ଥିବ ତାକୁ ଆଡ୍ କଲେ ଚାଲିବ। ଆଚ୍ଛା। ଘରେ କେବେ ଝୁଡା ଉପମା କରିି ଖାଇଛନ୍ତି?
ହଁ ଚୁଡା ଉପମା ମୁଁ କେତେଥର କରିକି ଖାଇଛି। ଏ ବାକି ଓଡ୍ସ ଉପମା ବି କରେ।
ଓଡ୍ସ କଣ?
ଓଡ୍ସ ଆମର ମିଳେ ଗୋଟେ ଆଗେ ଖାଉଥିଲେ କିନ୍ତୁ ଏବେ କିଏ ଖାଉନାହାନ୍ତି।
ତ ସେଇଟା କଣ?
ସେଗୁଡା ଆମ ଦେହ ପାଇଁ ଭଲ। ଆମେ ଯେତିକି ୱାର୍ଡ଼ସ ଖାଇ-ମାନେ ଓଡ୍ସ ଖାଇବା ତ ଆମ ହେଲ୍ଥ ଯୋଉ ଅଛି ତାକୁ ଆମେ କଟ୍ରୋଲ ମାନେ ଇନ୍ସ୍ ଲେସନ କୁ ଠିକ୍ କରିବା। ଆମର ପି-ଯୋଉ ପ୍ରୋବ୍ଲେମ ହଉଛି, ସେଗୁଡାରେ ରେ ହିଁ ଭଲ କରିବ।
ତ ସେ କଣ ଗୋଟେ ଫ୍ରୁଟ୍ଶୁ ନା କିଛି ଜିନିଷ ତାକୁ ରୋଷେଇ କରି ଖାଇବାକୁ ପଡେ?
ନାଇଁ କି ଆମର ଚୁଡା ଯେମିତି ସିଏ ବି ପୁରା ସେମ୍ ଦେଖିବାକୁ ସେମିତି।
ଆଚ୍ଛା ତାକୁ କେମିତି କଣ ଖାଆନ୍ତି?
ତାକୁ ଆମେ ଉପମା ବି କରିପାରିବା ବାକି ରାତିରେ ନାଇଁ ଯଦି ଉପମା କରିକି ନ ଖାଇ ପାରିବା ତାହେଲେ ଯେ ଆମର କ୍ଷୀରରେ ବତୁରେଇକି ରଖିକି ସକାଳକୁ ଖାଇ ପାରିବ। ଆଉ ଗ୍ରାଇଣ୍ଡର କରିକି ବି ପିଇ ପାରିବ ଆମର ଯାହାକି ଅ ଜୁସ୍ ଥାଏ ତ ଜୁସ୍ ବନେଇକି ବି ପିଇ ପାରିବ ଯାହାବି କରିପାରିବେ ତାକୁ। ତମେ ମାନେ ତମକୁ ଯେମିତି ଭଲ ଲାଗେ ଖାଇବା ପାଇଁ ଦେନ୍ ତମେ ସେମିତି ହିଁ କରିକି ଖାଇ ପାରିବ।
ଆଚ୍ଛା ତମେ କେମିତି ଖାଉଛ ଓଡସ୍ ଓଡସ୍?
ମୁଁ ଓଟସ କୁ ଉପମା କରିକି ଖାଏ ଯେମିତି କି ଆମର ଓଡସ କୁ ଗୋଟେ କପ ରେ ପିଆଜ ଗୋଟେ ଆଉ ଗାଜର ଛୋଟ ଛୋଟ କରିକିରି ବିନ୍ସ, କଞ୍ଚା ଲଙ୍କା। ସୋରିସ। ଆଉ ଆମର ମେରସୁଙ୍ଗା ପତ୍ର ଆ ତେଲ, ଲୁଣ ଆଉ ପାଣି। ଏତିକି ଆମର ଆବଶ୍ୟକ ସାମଗ୍ରୀ ଦରକାର। ଦେନ୍ ଓଡସ କୁୁ କଡେଇରେ ଦୁଇ ମିନିଟ ହାଲକାରେ ଭାଜିବା ଯେମିତି ଆମେ ସୁଜିକୁ ଭାଜୁଚେ। ତାପରେ କଡେଇରେ ସେଇ ସେମ କଡେଇରେ ତେଲ ପକେଇକିରି ସୋରିଷ ଆଉ ଆମର ଆ ଯାହା ମେରସିଙ୍ଗ ପତ୍ର ଥାଏ ସେଇଗୁଡା ପକେଇବା ଦେନ ପିଆଜ, କଞ୍ଚା ଲଙ୍କା। ଆଉ। ଆଉ ବାକି ଆମର ଯାହା ଥିବ ଏଇଠି ଆମର ପିଆଜ, ଗାଜର ଆଉ ବିନ୍ସ ସେଗୁଡାକ ପକେଇକି ଭାଜିବା ଦେନ୍ ଆଳୁ ଟିକେ କେବ ଆଳୁ କମ ପକେଇବ ଅଧିକ ପକେଇବନି କଣ କହିଲ?
ହଁ ମୁଁ କହିଲି ଏଇ ଯୋଉ କଞ୍ଚା ପରିବା ବିନ୍ସ, ବିଟ୍, ଗାଜର ଏଗୁଡାକୁ ପକେଇବେ ଫ୍ରାଏ କରିବା ଭାଜିବା।
ତାପରେ ଆମର ଟିକେ ସେଗୁଡା ଟିକେ ସିଝାଳି ହେଇଗଲା ପରେ ଦେନ୍ ଓଡସ ପକେଇବା। ଦେନ ପାଣି ଲୁଣ ଦେଇକି ଫୁ ଫୁଟେଇବା ଗୋଟେ ପାନ୍ ଦଶ ପାଞ୍ଚ ମିନିଟ ପୁ ଦେଲା ନାଇଁ ଯଦି ସିଏ ବି କାଦୁଆ କଦୁଆ ହେଇଯିବ ତ ପାଞ୍ଚ ମିନିଟ ଫୁଟେଇବା ତେଣୁ ପାଣି ଶୁଖିଗଲା ପରେ ଗ୍ୟାସ୍ ବନ୍ଦ କରିଦବା ଦେନ୍ ତା ଉପରେ ବି ଲେମ୍ବୁ ଚିପୁଡିକି ଖାଇପାରିବ। ନା ଯଦି ସେମିତି ବି ଖାଇପାରିବ ଭଲ ଲାଗିବ ମ୍ୟାଗି ମସଲା ଟିକେ ପକେଇବ। ତ ଭଲ ଲାଗିବ ମ୍ୟାଗି ମସଲା ଟା ଯୋଉଥିରେ ବି ପକେଇଲେ ହିଁ ଭଲ ଲାଗେ ନା।
ହଁ।
ହୁଁ ତ ତମକୁ କଣ କଣ ଆସେ?
ହଁ ମତେ ଆଉ କଣ ରହିଲା ଆମର ମତେ କ୍ଷୀରି ଆସେ।
ହୁଁ ହୁଁ।
କ୍ଷୀରି ଆଉ ଚକୁଳି ପିଠା। ଆଉ ଇଟିଲି ପିଠା ଆ ଆଉ ଆମ ବୋଉ କରନ୍ତି ଘରେ ସରୁ ଚକୁଳି ମାନେ ଦୋସା ଟାଇପର।
ଦୋସା ଟାଇପର।
ହଁ ମାନେ ଆମେ ଯେମିତି ହଁ। ଫାଷ୍ଟରୁ ସେଇ ସରୁଜ ଗୋଳି ବନେଇବା ପାଇଁ ଆମେ ଫାଷ୍ଟରୁ ମାନେ ଯେମିତି ପିଠା ପାଇଁ ଆମେ ପାଗ କରୁଛେ ଚାଉଳ ଆ ବିରି ନେଉଛେ ରା
କପ୍ ବିରି ବିରି ଗୋଟେ କପ୍ ନେଇକିରି ତାପରେ ମେଥି ବି ପକଉଥାନ୍ତି ସେଇଥିରେ।
ହଁ ଲୁଣ ହୁଁ ତ ସେଥିରେ ଗ୍ରାଇଣ୍ଡିଙ୍ଗ ମାନେ ଚାଉଳ ଆଉ ବିରି ଗ୍ରାଇଣ୍ଡିଙ୍ଗ ତା ସହିତ ମେଥି ଆ ଆମେଥି ପକେଇ ପାରିବା ତାପରେ ଗ୍ରାଇଣ୍ଡିଙ୍ଗ କରିକି ରଖିବ। ତ ଗ୍ରାଇଣ୍ଡିଙ୍ଗ କରିବାର ସାଙ୍ଗେ ସାଙ୍ଗେ ଗ୍ରାଇଣ୍ଡିଙ୍ଗ କରିକି ସଦକୁ ସାଙ୍ଗେ ସାଙ୍ଗେ ପିଠା କଲେ ସେ ହୁଏନି ତ କିଛି ସମୟ ହୁଁ
ହଁ କୁହ ଚାଉଳ ଡାଲି ମେ ଥି କୁ ଛଅ ରୁ ସାତ ଘଣ୍ଟା ଆଠ ଘଣ୍ଟା ଯାହେଲେ ମଧ୍ୟ ମିନିମମ୍ ଭିଜେଇବା ଦେନ୍ ପାଣି ସହ ଭଲ ଭାବେ ବାଟି ପେଷ୍ଟ କରିବା ତାପରେ ରାତି ସାରା ଆ ଠରୁ ବାର ଘଣ୍ଟା ପ ମାନେ ସିଏ ରହିବା ପାଇଁ ମାନେ ସେ ଟିକେ ଫୁଲିବା ପାଇଁ ତାକୁ ବି ଟାଇମ ଲାଗେ ନା।
ସେ ରାତିରେ ରଖିଦବା। ରାତିରେ ଗ୍ରାଇଣ୍ଡିଙ୍ଗ କରିକି ରଖିଦବ ସକାଳୁ ତାପରେ ସେଥିରେ ଲୁଣ ଆ ଲୁଣ ସ୍ୱାଦ ଅନୁସାରେ ହଁ ହଁ ଲୁଣ ମିଶେଇକି କରିପାରିବ। ତେଲ ପକେଇକି କରିପାରିବ ହଁ। ତ କଡ଼େଇରେ କରୁଛେ କିନ୍ତୁ ଆମେ ନର୍ମାଲ ଚକୁଳି କଡ଼େଇରେ କରୁଛେ ଯେତିକି ସାଇଜ୍ର ମାନେ ରୁଟି ସାଇଜ ର ଚକୁଳି କରିଛେ କିନ୍ତୁ ଆମର ସରୁଚକୁଳି ଯାହା କହୁଛନ୍ତି ସେଇଟା କେମିତି ଆମ ବାହାରୁ ଆଣିଲେ ଦୋସା କେମିତି ଗୋଟେ ବଡ ଆକାର ର ହେଇଥାଏ ଠିକ ସେମିତି ଆମର ସରୁ ଚକୁଳି ଯୋଉଟା, ପୁରା ପତଳା ହେଇଥାଏ ଦୋସାର ଦୋସା ଆପଣ ଖାଇଛନ୍ତି ଜାଣିଥିବେ ଦୋସା କେତେ ପତଳା। ତ ଦୋସା ପରିକା ପୁରା ପତଳା ହୋଇଥାଏ ତ ପୁରା ପତଳା ସାଇଜ ରେ ଦୋସୁ ଯେମିତି ଗୋଡ ଥରହ ଉଟେଇକି କାଢାଯାଏ। ତ ଠିକ ସେମିତି ହିଁ ସେଇଟାକୁ କରାଯାଏ। ବାକି ତାପରେ
ପତରେ ଗୋଲଡ ପୁରା ପତଳାିଲା ପରେ ତ ଗୋଟେ ସାଇଡ ମାନେ ଟିକେ ହାଲକା ନା ନୀଳ ସୁନୀଲି ରଙ୍ଗ ହେଇଗଲା
ହଁ ବ୍ରାଉନ କଲର ବ୍ରାଉନ କଲର ହେଇସାରିଲା ପରେ କାଢିଦେବେ। ତ ସେଇ ଏଇଟା ଖାଲି ତ ଚକୁଳି ବି ଏମିତି କରାଯାଏ କିନ୍ତୁ ଏଇଟା ସରୁ ଚକୁଳି ଯେହେତୁ ତ ସେଥିରେ ଆମେ ଯୋଉ ନଡିଆ ରହିଛି ନଡିଆ ର ପୁର କାଢିକି, ଅ ସେଇଟାକୁ ଚେନି ସହିତ ଭାଜିକି ଭାଜିକି ରଖିଥିବା ତ ଏଇ ଯୋଉ ସରଜ କୂଳ ହେଇଗ ହେଇସାରିଥିବ ତ ତା ଭିତରେ ପୁର ରଖିକି ଆମେ ଯେମତି ଅ ଆମେ ବ୍ରେଡ ଯେମିତି ଖାଉଛେ ସେମିତିକା ସେଭ କରିକି ଖାଆନ୍ତି ତ ଆକୁ ସରୁ ଚକୁଳି କହନ୍ତି। ବହୁତ ଟେଷ୍ଟି ମଧ୍ୟ ଲାଗିଥାଏ।
ଚଟଣିୀ କେବେ ଖାଇଛ ଚଟଣିୀ ସାମ୍ବର,
ଅ ନାଇଁ କେମିତି ସେଗୁଡାକ।
ତ ଚଟଣୀ ଟା ମୁଁ କହିଦଉଛି ଦ ସାମ୍ବର ଟା ନ କହିବି। ହେଇଯିବ ତ ଚଟୀ ପାଇଁ, ଆମର ନଡିଆ ଦରକାର ତା ମାନେ ଗୋଟେ ନଡିଆ କୋରା ଗୋଟେ କପ୍ ହେଇଯିବ। ତାପରେ ଆମର ଭଜା ଚଣା ଯୋଉ ଆମର ଡାଲି ମାନେ ଡାଲି ଆସେ ଡାଲି ତ ନହିଁ ଆମର ଯୋଉ ଚଣା ଆସେ ବେସର କି ଆମ୍ବିଳା, ପଢିବା ପାଇଁ ତ! ଅ ସେଇ ଚଣା ଆସେ ତାପରେ କଚାଲଙ୍କା ତିନିଟା କି ଚାରିଟା ଆମ ରାଗ ହିସାବରେ ଆମେ ନବା ଦେନ ଲୁଣ ସ୍ଵାଦ ଅନୁସାରେ ପାଣି ଆବଶ୍ୟକ ଅନୁସାରେ। ଏତିକି ସବୁ ଗ୍ରାଇଣ୍ଡର କରିସାରିବା ଗ୍ରାଇଣ୍ଡର କରିସାରିଲା ପରେ ଗୋଟେ ଛୋଟ କରରେରୀ କି ଗୋଟେ ପେନ ରେ ଯୋଉଥିରେ ବି ଗୋଟେ ଗୋଟେ ଚାମଚ ତେଲରେ ସୋରିଷ ହାଫ ଚାମଚ ପଗେଇବା ଆଉ ଆମର ଉ ପାନ ମଧୁରୀ ପକେଇ ପାନ ମଧୁରୀ ବା ଜିରା ଏମିତି କି କିଛି ପଳେ ଆଉ ବାକି ଆମର ମେରସୁଙ୍ଗ ପତ୍ର ପଡେ କିଛି।
ହୁଁ
ଦେନ ତାକୁ ଗ୍ରାଇଣ୍ଡର କରିଦେଲା ପରେ ଏ ମାନେ ଆକୁ ସେଇଥିରେ ଫୁଟେଇବା ତାପରେ ନଡିଆ- ଭଜ ନଡ଼ିଆ, ଚଣା ଭଜା, କଞ୍ଚା ଲଙ୍କା, ଆଉ ଲୁଣ ମିକ୍ସର ରେ ପାଣି ପକେଇ ସବୁ ବାଟିବା ମାନେ ଅଳ୍ପ ଅଳ୍ପ ବାଟିବା। ଯିଏ କିି ସିଏ ଖଦଡିଆ ନ ରହିକିରି ପୁରା ପ୍ଲେନ ହେଇଯିବ। ତାକୁ ତାପରେ ଗୋଟେ। ଗୋଟେ ଗିନକୁ କି ଗୋଟେ ଆମ କିଛି ବି ଜିନିଷ ଖାଲି ବଡ ଜିନିଷକୁ ଦେଖିକିରି କାଢିବା। ଦେନ ଆମର ଯୋଉ ଛୋଟ କଡେଇରେ ତେଲ ଗରମ କରିବି ସୋରିଷ ଆଉ ଆମର ମେରସୁଙ୍ଗ ପତ୍ରକୁ ଫୋଟେ ଦେନ ଆମର ଯୋଉ ରଖିଥିଲା ରଖିଥିବା ଆମର ଗ୍ରାଇଣ୍ଡର କରିକିରି ସେଇ ଉପରେ ପକେଇବା। ଦିନେ ଘାଣ୍ଟିଲେ ତାର ସ୍ମେଲ ଟା ହ ଭଲ ଆସେ। ଠିକ ଅଛି ତ କଲ ଟାଇମ ହେଇଯାଇଛି। ତ ସାମ୍ବଟା ମୁଁ ନେଷ୍ଟ କଲରେ କହିଦଉଛି।
ଓକେ।